ହଁ ସେ ନମ୍ବର ଟା କଣ ହେଲାକି?
ସେଟା ମୋ ମମିଙ୍କ ନମ୍ବର। ଏବେ ମୁଁ ଏଇ ନମ୍ବରରୁ ହିଁ କଲ୍ କରିଥିଲି ନା ଏଇଟା ମୋ ନମ୍ବର।
ଓହୋ।
ଯୋଉଟା ଗ୍ରୁପରେ ମେସେଜ କରିଥିଲେ ସେଟା ମୋ ମମିଙ୍କ ନମ୍ବର।
ହଉ।
ଆଉ କୁହନ୍ତୁ ନାଇଁ ଖାଇବୁ ଏଇ ଆଉ
ହୁଁ।
ବନେଇ ସାରିଛି ଖାଲି ଖାଇବି ଆଜି ଆମର ଅରୁଆ ଭା ଭାତ, ଡାଲମା, ଆଳୁଭତା, କଳମ ଶାଗ ଭଜା ହେଇଛି। ଆଉ ଆଉ କଣ ପୋଟଳ ଆଳୁ ଭଜା ହେଇଛି ମୋ ମମିଙ୍କର ଓଷା ତ। ଅ ସେଇଥିପାଇଁ ମାନେ ପିଆଜ ହଁ ଏକଦଶୀ ସେ ପିଆଜ ରସୁଣ ହୁଏନି ଆମ ଘରେ।
ହୁଁ।
ଆ
ଆଉ କୁହନ୍ତୁ?
ଆଉ ୟା ପରେ କୁଆଡେ ଯିବାର ପ୍ଲାନ ରଖିଛନ୍ତି ବୁଲାବୁଲି କରିବା ପାଇଁ?
ବୁଲା ବୁଲି ତ ଏଇନେ ଆଉ କିଛି ପ୍ଲାନ୍ ନାଇଁ ଯଦି ସେ ହବ ସମସ୍ତେ ଆସ୍ ସିଲେ ଆମ ଘରେ ସେଇ ପୁରୀ ଯିବୁ ଆଉ କୁଆଡ଼େ ଯିବାର ତ ଏଇନେ ପ୍ଲାନ ନାଇଁ କୁଆଡ଼େ।
ହୁଁ ହୁଁ।
ଆମେ ଯାଇନୁ ଆପଣଙ୍କ ପାଖ ଘର ପାଖରେ ବୋଧେ ସେଟା କପିଳାସ?
କପଳାସ୍।
ହୁଁ ମୁଁ ଯେତେବେଳେ ନାଇଁ ଯାଇନି ମୁଁ କେବେ ଆମ ଘରୁ ସମସ୍ତେ ଯାଇଛନ୍ତି ଆଉ ମୁଁ ବି ଯୋଉ ଉଁ ରହୁଥିଲି ଯାଇକି ଏଠି ଲାଇବ୍ରେରୀ ରେ ପଢୁଥିଲି। ଆରଥର ପିକ୍ନିକ୍ ଯାଇଥିଲେ ସବୁ ଆମ ଲାଇବ୍ରେରୀ ଛୁଆଇ ୱିଣ୍ଟରରେ ଯାଇଥିଲେ। ଉୁଁ ଦେଖିଲା ବେଳକୁ ହଁ କପିଳାସ ଯାଇଥିଲେ ସେଇଠୁ କଟକ ରେ ମୁଁ ରହୁଥିଲି ସେ ସବୁ ଯାଇଥିଲେ ପାଖରେ ହେଇ ମାନେ ଡାକିଲେ ଯେ ଆମ ଘରେ କହିଲେ ନା ତୁ କୁଆଡେ ହଜି ହାଜିଯିବୁ ମାନେ ମୁଁ ଯାଇ କ ଟକରେ ରହୁଛି କିନ୍ତୁ ମୁଁ ସେଇଠି ଗନ ହଜିଯିବି ନା ତୁ ଯା ନା ମୁଁ କହିଲି ହଉ ମୋର ବି ଇଚ୍ଛା ନ ଥିଲା ମାନେ ମୁଁ ସେମାନେ ବହୁତ ବଡ଼ ବଡ଼ ପିଲା ହେଇଯାଉଥିଲେ ସେ ଲାଇବ୍ରେରୀରେ ମୁଁ ହିଁ ସବୁଠୁ ଛୋଟ ପିଲା ଥିଲି ତ ଆଉ ସମସ୍ତେ କିଏ ସତେଇଶ ଅଠେଇଶ ଝିଅ ଗୁଡା ବି ଛବିଶ ସତେଇଶ ବର୍ଷର ଝିଅଗୁଡା। ମୁଁ ଏକାଠିଆ ଗୋଟେ କୋଡିଏ ବର୍ଷର ଛୁଆ ଥିଲ ମୁଁ ସେ ନାଇଁ ମୁଁ ଗଲିନି ମୋର ତ କେହି ସାଙ୍ଗ ବି ବନି ନାହାନ୍ତି ବଡ ପିଲା ଗୁଡା ଆମ କଣ କହିବୁ ମୁଁ ବି
ଭାଇ ଭଉଣୀ ଯାହା କରୁଛନ୍ତି ଆଉ ହଁ। ନାଇଁ ସବୁ ଗୁରା ବଡ କଇଲେ ଏକୁଟିଆ ଛୋଟ ଛୁଆ ଭଳିଆ ଲାଗୁଥିବ ଆଉ।
ହଁ ସେଇପାଇଁ ଯିବା କୁ ଟିକେ ଇଚ୍ଛା ହେଲାନି ଆଉ। ସ୍କୁଲ ଫୁଲ ହେଇଛି ସ୍କୁଲ କଲେଜ ହେଇଛି ସାଙ୍ଗମାନେ ତ ପଳେଇବ।
ହଁ।
ତାହେଲେ ବିଡି କରିବେ ଆପରେ। ମୁଁ ବି ସିଟି ଦେଇଥିଲି। ମୋର ଚବିଶ ବାଲା ଟା ହେଇନଥିଲା। ଚବିଶ ଚବିଶ ବାଲା ଟା ହଁ ଚବିଶ ବାଲା ଟା ହେଇନଥିଲା ନା ନା ତେଇଶ ବାଲାଟା ହେଇନଥିଲା। ଚବିଶ ବାଲାଟା ମୋର ହେଇଥିଲା ମୁଁ ଘରେ କହିଲିନି। ମୋର କାରଣ ବିିଲକୁଲ ପସନ୍ଦ ନାଇଁ। ଫୁଣି ପଡିବୁ ଯାହାବି ଦବୁ ଦେଖ ସିଟି ଦେବି କି ବିଡି ଦେବି ଏ ଯଦି ଏଣ୍ଟ୍ରାନ୍ସ ହେଇଗଲା। ପୁଣି ତାପରେ ପଢ଼ିବାକୁ ପଡ଼ିବ ନା ପଢ଼ିବୁ। ତାପରେ ଯାଇ ଫୁଣି ଏଣ୍ଟ୍ରାନ୍ସ ଦେଲେ ଜବ୍ କରିବୁ। ମୋର ଆଉ ଏତେ ପେସେନ୍ସ ନାଇଁ। ମୁଁ କହିଲି ଯାହା ଏଗଜାମ ଦେଇଛିି ଗୋଟେ ହେଇଯିବ ଯୋଉଟା। ସେଇଟା ପଢିବି ରେଲୱେ ହଉ କି ଏସ୍ ଏସ୍ ସି ହଉ କି ବ୍ୟାଙ୍କିଙ୍ଗ ହଉ ଯାହା ବି
ଏଇ ସିଟି ଆଉ ସିଟି ଆଉ ବିଡ଼ିଟା ଦେଲେ ପୁଣି ପଢିବ ପଢିଲା ପରେ ପୁଣି ଉଟି ଟିି।
ହଁ ସେଇ ତ କଥା ମୋ ଦିଦି ବି ସେ ଗଭର୍ମେଣ୍ଟରେ ପାଇଥିଲା ବି ଡି ଉ ତାପରେ ପିଜି କଲା ଯାଇକି ତିରୁପତିରେ ଗଭର୍ଣମେଣ୍ଟରେ ବିଡି କରୁଥିଲା ପୁରୀରେ ସାସ୍କ୍ରିଟରେ। ତ ତାପରେ ତା ଉଟିଟି ଏପର୍ଯ୍ୟନ୍ତ କ୍ଲିୟର ହଉନି ତା ବାହାଘର ବି କରିଦେଲେ। କିନ୍ତୁ ସେ ଏବେ ଏମ୍ ସି କଲେଜରେ ଗେଷ୍ଟ ଲେକ୍ଚର ହିସାବରେ ପଢ଼ଉଛି। ତ ଆଉ।
ଏଇଆ ହେଲା କଥା ଯାହାର ଉଟିଟି ହେଇଗଲା ତ ଭଲ କଥା ଗମେଣ୍ଟରେ ପାଇ ଯିବ ସାଙ୍ଗ ସାଙ୍ଗ।
ଟିଟି ଯଦି ନହେଲା ରହିଗଲା।
ସେଇ ତ। ଆଉ ମୁଁ କହିଲି ମୁଁ ପୁଣି ପଢିବି ଦି ତିନି ବର୍ଷ। ପୁଣି ଏଗଜାମ ପାଇଁ ପଢିବି ତା ଅପେକ୍ଷା ଗୋଟେ ଟିଏ ଥର ଖାଲି ଏଗଜାମ ପାଇଁ ପଡିବି। ତାପରେ ମତେ ଯାହା ବି ପଡ଼ିଥିବି ପିଢିବାକୁ ପଡିଥିବ। ମୋତେ ଆଉ ପସନ୍ଦ ନାହିଁ। ଏମିତି ସବୁଆଡୁ ଟିକେ ଟିକେ ମୁହଁ ମାରିବି ମ୍ୟାଥ ଇଂଲିଶ ଜୀମି ସେମିତି ଗୋଟେ ସବଜେଟ୍ ପଢି ପଢି
ଯାହା ହଉଛି ଦେଖାଯାଉ କଣ ହବ ହୁଁ। ଏଇଆ କମ୍ପିଟିସନ ବି କମ୍ପିଟିସନ ଆଜ୍ଞା ଆଜ୍ଞା ହଁ ଏଇଥର ଫାଷ୍ଟ
ହୁଁ।
ହୁଁ ସିଏଜି ସିଲ ଦେଇଥିଲି ମୋର ଚାରି ମାର୍କରେ ରହିଗଲା। ଆଉ ଏନ୍ଟି ବି ସି ବି ଏଥର ହା ୱାନ୍ ପଏଣ୍ଟ ଫାଇଭ ମାର୍କରେ ରହିଗଲା ଦେଖାଯାଉ ସିଜଲ କଣ ହବ। ଏଇଆ ଲକ୍ ବି ଦରକାର ସବୁ କମ୍ପିଟେଟିଭ ଏଗଜାମ ପାଇଁ। ହଁ ହାର୍ଡୱାର୍କ ସାଙ୍ଗରେ ଲକ ବି ଦରକାର।
ହଁ ହଁ।
ହୁଁ। ହାଲୋ ମୋର ଏପର୍ଯ୍ୟନ୍ତ ଟୋଟାଲି ଏଗାରଟା କଲ୍ ହେଇଚି। ମୋ ମମିରେ ଆସିକି ଛବିଶ ଟା କଲ ହେଲାଣି। ସେ ଯାହାକୁ ନାଇଁ ତାକୁ ଗ୍ରୁପ ରେ ମେସେଜ କରିଦଉଚି ଗପି ଦଉଚି। ମୋର ଏଗାର ଟା କଲ ହେଇଚି ମୁଁ କାହା ସାଙ୍ଗେ ଗପୁନି ଏକ୍ରେ ମତେ ଟାଇମ ହଉନି। ତାପରେ ମୁଁ ଯାହା ଏଗାରଟାରୁ ଗପ୍ ଚି ଛଅଟା ମୋର ଗୋଟେ ମାନେ ମୁ ମୋ ମୋ ମମି ସାଙ୍ଗେ ଛଅଟା ଗପି ଦେଇଚି ଆଉ ଗୋଟେ ମୋ ସା ଭଉଣୀ ହିସାବରେ ହେବ ତା ସାଙ୍ଗେ ଚାଟା ଗପିଚି ଆଉ ଏବେ ହି ଆପଣଙ୍କୁ ଗୋଟେ କଲ୍ କଲି। ଆଉ ଜଣେ ହଁ ଆଉ ଗୋଟେ ପିଲାଟେ ବି ଗ୍ରୁପ ରୁ ସେ ମମି ସାଙ୍ଗରେ ଆଜି କଥା ହଉଥିଲା ତାପରେ ତାଙ୍କ ସେ ମୋ ସାଙ୍ଗରେ ଦି ଦି ଥର କଥା ହେଇଚନ୍ତି ମାନେ ସିଏ କଲ୍ କରିଥିଲେ ତାଙ୍କ ଆଡୁ। ମୋର ହେଇନି ସେଇଥିପାଇଁ ଟାସ୍କ। ମତେ ଦିଦି ସେଇଆକୁ ମ୍ୟାସେଜ୍ କରିଥିଲେ। ଏଁ ତୁ ସାରେ ଜଲ୍ଦି ତୁ ନହେଲେ କଟିଯିବ ତୋ ନାଁ ମୁଁ କହିଲି ହେ କାଟ୍ ଟି ଦିଅ ମୁଁ ଆଉ ପାରିବିନି ଏବେ ଫା
ମୋର ସତର୍ଟା ହେଇଚି ଏଇଟା ଅଠର ଏଇଟା ଅଠର।
ହୁଁ ହଁ ଆଉ କର୍ଦିଅ କେତେଟା ପେମେଣ୍ଟ ତ ଆସିନଥିବ?
ନାଁ।
ପ୍ରୋସେସିଂରେ ପଡ଼ିଚି ମୋର ବି ମୁଁ ଯେତେବେଳେ ସାତଟା କଲ୍ ହେଇଥିଲା ମୁଁ ତାକୁ ସମ୍ବିଟ୍ କରିଦେଇଥିଲି। ତ ମୋର ଟୁ ନାଇନ୍ଟି ନାଇନ୍ ପେ ପ୍ରୋସେସିଂରେ ପଡିଚି ତିନ୍ ଦିନ୍ ହେଲା କାଇଁ ଆସିନି ଏପର୍ଯ୍ୟନ୍ତ।
ମୋର ଥ୍ରୀ ସିକ୍ସଟିନ୍ ପଡ଼ିଚି।
ହୁଁ ସେ ଆସିଯିବ ସାତ ଦିନ ଭିତରେ କହୁଥିଲେ ତ। ହୁଁ। ତ ଦିଦି କହୁଚନ୍ତି ଆପରେ ଇଜି ଟାକ୍ସ ଦେମି କରିଦେ ଏଟା ମୁଁ କହିଲି ମତେ ସେ ଗପିବା ଭଲ ଲାଗୁନି। କଇଲା ଆଉ ତୋ ମମି କି ଦେଇଦେ ଗପିବ ମୁଁ କହିଲି ମୋ ମମି କଣ ଗପିବ ମୁଁ ତ ପଳ କାଲି ସେମିତି ଗୋଟେ ପିଲାଟେ ଧର ମୁଁ ତାକୁ କହିଥିଲି ସେଇ ଯୋଉ ଗ୍ରୁପ୍ ରୁ ସେ ସାନ ପିଲାଟେ। ତୁମରି ଏଜ୍ ର ହବ। ତ ସିଏ ମୋ ସାଙ୍ଗେ ଦିଟା କାଲ୍ କଥା ହେଇଥିଲା। ସିଏ ତାର କଣ କରିଚି ଆମେ କଥା ହଉଥିଲୁ କଥା ହଉ ହଉ ଆମେ ମୁଁ ତାକୁ ହ୍ୟାରି ପୋଟର୍ ବିଷୟରେ କହିଥିଲି। ମୁଁ କାଲି ମକ୍ଟେର୍ସ ଦଉଚି ସେ ମତେ ଦି ଥର କଲ୍ କର୍ଦେଲା ମୋ ନେଟ୍ୱାର୍କ ପଳେଇଲା ମୁଁ ତା ଉପରେ ଯାଇ ଚିଲେଇଲି ତା ଉପରେ ମୁଁ କହିଲି। ତତେ ମନା କରିଥିଲି ନା ତୁମକୁ କଲ କରିବନି ତମେ କଲ୍ କଲ ମୋ ନେଟ୍ୱାର୍କ ପଳେଇଲା ମୁଁ ମକ୍ଟେସ୍ ସମ୍ବିଟ୍ ହେଇଗଲା ଦିଦି ଲେଟ କରିବି ମୁଁ କହିଲି ତତେ ବାଡେଇବି ତୁ ଗଲୁ ହେ ହେ ହେଲେ ମୁଭି ଟା କୋଉଠି ଡାଉଁଲୋଡ୍ କରେ। ସବୁ ଯାହା ସାଙ୍ଗେ କଥା ହେଲା ଛୋଟପିଲାଗୁଡାକ ଦିଦି ଦିଦି କହିିକି ମତେ ହଇରାଣ କରିଚନ୍ତି ଖାଲି ମ୍ୟାସେଜ୍ କରିକି ଦିଦି ଫ୍ରି ଅଛ ନା ମୁଁ କହିଲି ମୋର କାମ ଧନ୍ଦା କି ଛି ନାଇଁ ମୁଁ ଦିନ ରାତି ଫ୍ରି।
ଆଜ୍ଞା ପଢାପଢି କର ଭଲ କରିକି କଣ ଏଇନେ ଏକ୍ଜାମ୍ ସରିଚି ବସିଚ କରିଦିଅ। ସେ ବି ଭଲ।
ହଁ ଏଇ ତ ଫ୍ରି ଟାଇମ ବୋଲିକା ହିଁ ଜଏନ୍ କରିଚୁ।
ତ ବିଡି ଏଣ୍ଟ୍ରାନ୍ସ ଥିଲା ର୍ଥାଟି ଫାଷ୍ଟରେ ଦେଇ ନଥିଲ?
ନା ଦେ
ଆଚ୍ଛା ସେ ବିଡ଼ି ଟା ଇଏ ପାଇଁ ହଁ ସେଟା ଭିଜି ନାଲ୍ ବିଡ଼ି ମାନେ ଗ୍ରାଜୁଏସନ୍ ନ୍ ପରେ ହୁଁ ହୁଁ ହଁ। ଅଁ ମୋ ସାଙ୍ଗମାନେ ଦେଇଥିଲେ ତ ଯାଇଥିଲେ ସବୁ ଦବାକୁ। କଟକରେ ଥିଲା ତାଙ୍କର
ଏ କରିମି ସିଟି ମୋର ପ୍ରକୃତରେ କିଛି ଇଚ୍ଛା ନାହିଁ ସେସବୁରେ ଘରେ ଖାଲି ମୋ ମାମୁଁଙ୍କର ଇଚ୍ଛା କି ସେ ଲାଇନ୍ ଚାଲ ଆଉ କୁଆଡ଼େ ତମେ ମାନେ କଣ କରିବ ନ କରିବ ଏତେ ତମେ ମାନେ ଟେନସନ୍ ନେବା କୁ କୁଆଡ଼େ ଯିବ ଜାଣିପାରିବନି ସେଥି ଲାଗି।
ତାପରେ ଏଇଟା ବି ଗୋଟେ କଥା କି ଯଦି। ହଁ ତାପରେ ଏବେ ବି ତୁମ ଏ ଆଉ ନହେଲେ ଇଏ ବି ପୁଅ ପିଲାଙ୍କ ପାଇଁ ବି ଭଲ ହେଇଥାନ୍ତା ବିଟେକ୍ ବଗେରା ବି କରିକି ଏବେ ଜଲଦି ଯବ୍ ମାନେ ବିଟ୍ ଗୋଟେ ଜିନିଷ ମୁଁ ତ ଭୁଲ କରିଦେଲି ମୁଁ ବେକାର ଗ୍ରାଜୁଏସନ୍ କଲି ମୁଁ ଯାଇ ବିଟେକ୍ ଫିଟେକ୍ କରିଦେଇଥିଲେ ଯାଇଥାନ୍ତା କିନ୍ତୁ ତା ବି ଆମେ କଣ ଗମେଣ୍ଟ୍ ରେ ତ ବାଜିବନି ମୋର ମୁଁ ତ ଜାଣିଚି ଗମେଣ୍ଟ୍ କାରଣ ମାତ୍ର ସିକ୍ସିଟି ଫୋର ସିଟ୍ ଓଡ଼ିଶାରେ। ତ ଗମେଣ୍ଟ୍ ମୋର ହେଇନଥାନ୍ତା ଆଉ ପ୍ରାଇଭେଟ୍ ରେ ପୁଣି ପଇସା ବି ଦରକାର କରିବା ପାଇଁ। ସେଟା ବି ଗୋଟେ ପ୍ରକାର ସେଇ ଗ୍ରାଜୁଏସନ୍ କଲି ହୁଁ ଦେଖାଯାଉ।
‌ହୁ଼ଁ ଭଲ କର କିଛି ନାହିଁ ଅସୁବିଧା ଏମିତି ବି ସିଟି କରିଥିଲେ ବି କୋଉଠି ପ୍ରାଇଭେଟ୍ ଟ୍ରେ ଯଦି କମେଟେ ଯାହାର ବି ନବାଜି ମୋ ଦିଦିଙ୍କର ବି ସେ ଗମେଣ୍ଟ୍ କଲେଜ ରେ ଗେଷ୍ଟେ ଲେକ୍ଚର୍ ପୁଣି କଣ ଖରାପ କଣ ଗୋଟେ ଲେକ୍ଚରକୁ ସାତଶହ ଟଙ୍କା ମିଳୁଛି ମାସକୁ ତାଙ୍କୁ ଏକୋଇଶି ହଜାର ମିଳୁଚି ମୁଁ କହିଲି ବେକାରୀ ଆମେ ତ ବେରୋଜଗାର ସିଏ ତ ଏକୋଇଶି ହଜାର ପାଇଲାଣି। ଆଉ କଣ କଥା ହେଲେ ଆଉ
ଡି଼ଙ୍ଗି ତମ ଦିଦି ବି ସିଟି କରି ଥିଲେ ତାହେଲେ
ନାଇଁ ସେ ବିଡ଼ି କରିଥିଲେ ବିଡ଼ି କରିଥିଲେ ପିଜି କରିଥିଲେ ସେ ଗମେଣ୍ଟ
ଉଁ ପିଜି ପିଜି କରିଥିଲେ ବୋଲି ସେ ପାଉଛନ୍ତି ନା ଆଉ।
ହଁ ଆଗେ ତୁମେ ସାର ତୁମେ ସାଙ୍ଗେ ସାଙ୍ଗେ ଚଢି଼ଯିବ ନା କଣ ପିିଜି। ଆଗେ ତମେ ବିଡ଼ି ପି ସିଟି କର ତାପରେ ବୁ ହଁ ଗ୍ରାଜୁଏସନ୍ ପରେ ପିଜି କରିଦବ ସରିଲା
ହଁ ମୁଁ ଯଦି ମୁଁ ଟ୍ରାୟେ କରୁଛି ଯଦି ୟୁଟି ରେ ଭିକିଟି ଟା ହେଇଗଲା ମୋର ତାହେଲେ ମୋର ସେଟା ଚାରି ବର୍ଷ ପରେ ଫିଜି ଟା କରିବି। ଫାଷ୍ଟ ଯଦି ଇଣ୍ଟିଭେକ୍ ଭିଟି ହେଇଯାଏ ଏଥରକ ତାହେଲେ ଉଁ କଣ କହିଲେ
ବିଟେକ୍ କରୁଛନ୍ତି ମୁଁ କହିଲି ଭଗବାନ ଏଯାଏ ଆସିକି ପିଏଚ୍ଡି କରୁଛନ୍ତି ନେହେ ଯାକୁ ମିଳୁଛି ଛାଡ଼ି ଦଉଛନ୍ତି ଯେ ମିଳୁନି କାନ୍ଦୁଛି ଆଜ୍ଞା ହଉ ଟାଇମ୍ ହେଇଗଲାଣି ଆଉ ସମ୍ମିଟି କରିଦିଅନ୍ତୁ କେତବେଳେ ଫ୍ରି ହେଲେ ମୋ ନମ୍ବରକୁ ମ୍ୟାସେଜ୍ କରିବେ।
ହଁ
ହଁ ଆଜ୍ଞା
ଆଜ୍ଞା